ହ୍ୟାଲୋ
ହୁଁ କହ କଣ କରୁଛୁ କି?
ଏଇତ ସେ ଫୋନ ଲଗଉଥିଲି ଆଉ ସେ ଯୋଉ ସାଙ୍ଗଟାମକୁ ଫୋନ୍ କରି ତୋ ବହୁତ ବାଡେ ତା ବାଡେ ତତେ କହିଛି?
ହଁଅଅ ମତେ ବି ଫୋନ କରିଥିଲା।
ତ ଯ
କଣ ଆମେ ଯିବା?
ତତେ ପଚାରୁଛି ବା ତୁ ଯିବୁ ନା ନାଇଁ।
କଣ କହିଲୁ?
ମୁଇ ତୁ ଯିବୁ ନା ନାଇଁ।
ଶୁଭୁନି କିଛି।
ତୁ ଯିବୁ କି ବାର୍ଥଡେ ତାର ବାର୍ଥଡେ ରେ ଯିବୁ।
ହଁ ମୁଁ ଯିବି ମୁଁ ଯିବି।
ହଉ ହଉଛି କଣ ନବୁ ଗିଫ୍ଟ?
ଗିଫ୍ଟ ଦେଖିବା ଭାବିଛି ତାର ଗୋଟେ ଫଟୋ ଟେ ଫ୍ରେମ କରିକି ନେବି ଆଉ।
ମିଶିକି ଚାଲିନୁ ଗୋଟେ କଣ ଦବା?
କଣ କହୁନୁ?
ଗୋଟେ ଡ୍ରେସ ନ ହେଲେ କିଣିକି ନେଇ ଯିବା।
ହଉ କୋଉଦିନ ଗୋଟେ କହ ମାର୍କେଟ ଯିବା?
ହୁଁ।
ଡ୍ରେସ କିଣିକି ଆଣିବା ଦେବା ଆଉ।
ହତି ହଁ ଆଜି ନେଇକି ଥୋଇଦେଲା କାଲି କୁଆଡେ ଭାଙ୍ଗିବ ସେଇଟା କଣ ଗୋଟେ ଜିନିଷ ଦବୁ କହିଲୁ। ସେଇଟା ମୁଁ ମନକୁ ପାଉନି।
ଆଲୋ ସିଏ ଯେତେ ଯାହା ହେଲେ ମୋ ବେଶ୍ ଷ୍ଟି ନା ସେଥି ଯୋଗୁଁ।
ମ ସେ ସେ ଫଟୋ ଫ୍ରେମ୍ ଗୋଟେ ବେଷ୍ଟି ହେଲା ବୋଲି ଫଟୋ ଫ୍ରେମ୍ ଗୋଟେ ଖାଲି ଦବୁ।
ମାନେ ତା ମୋ ଫଟୋ ଥିବ।
ହଁ ଯେ ସେଇଟା ମାନେ ଆଉରି
ସେଟା ଦେଇକି ମୁଁ ଆଉ ଗୋଟେ ବି ଭାବୁଥିଲି କଣ ଦେଇଥାନ୍ତି ତ ତକୁ କହୁଛୁ ଡ୍ରେସ ଟା ପାଇଁ ଆଉ ଚା ଡ୍ରେସ ଟା ଦେଇଦବା ଆଉ କଣ?
ହଁ ଡ୍ରେସ ଟା ଦେଇଦେବା ଡ୍ରେସ ଟା ଦେଇେଇକି ଆଉ ସେଇ ଯୋଉ ତୁ ଯୋଉ କହୁଚୁ ଫଟୋ ଫ୍ରେମ୍ ସେଇଟାର ଗୋଟେ ନହେଲେ ଦେଇ ଦବା।
ହଁ ମୁଁ ମର ସେଇ ଥିରୁ ଗୋଟେ ଦେବି ଆଉ
ହୁଁ ଆରେ କଣ ଯିବୁ?
କଣ?
ହ ସେଇଟା କୋଉ ଯିବୁ।
ମାର୍କେଟ ଦେଖିବା କୋଉ ଦିନ ଗୋଟେ ଫ୍ରୀ ହେଲେ ଯିବା ଦେଖୁନୁ କେମତି ଖରା ହଉଛି।
ଖରା କଣ ହଉଛି ଖରା। ଟିକେ ଟିକେ ହଉଛି ଯୋଉ ଖାଲି ଖରା ଆ ଖରାରେ ତୁ କିଛି ଖାଉନଥିବୁ ପିଉନଥିବୁ ଯେମିତି ଆଉ।
ହୁଁ ଦେଖିବା ମୁଁ କହିବି କୋଉଦିନ ଯିବା କୋଉଦିନରେ ଫ୍ରି ହେଇକି ଯି ଏବେ ଆଉ ନହେଲେ କଣ କରିବା ଆଉ ଅଳ୍ ଦିନ ରହିଲା ନା ଟାଇମ ନାଇଁ ଆମ ପାଖରେ ବି।
ହୁଁ ପଇସା ତୁ ପଇସା ଯୋଗାଡ କର। କଣ ଦବା ପଇସା ନେବି।
ଡ୍ରେସ୍ ଦବା କହିଲୁ?
ଡ୍ରେସ୍ ଟା କେତେ ଟଙ୍କା ପଡିବ ଯ ହେଲେ ପାଞ୍ଚଶହ ସାତଶହ ଟଙ୍କାର ଟ୍ରେସ ପଡିବ। ଆଉ ଆଉ ତା ତଳୁକୁ କଣ କମ କାମରେ ଡ୍ରେସ ଆଉ ଆଣିବୁ କି
କମ ରେଟ୍ ରେ ଦେଲେ ହେଲେ କଣ ଭଲ ଲାଗିବ ହ ଯାହାରରେ କି ପନ୍ଦରଶହ ଭିତରେ ଗୋଟେ ଡ୍ରେସ
ହଁ ସେଇ ମୁଁ କମ ଟା କହୁଥିଲି ତୁ ଯାହା ଏତିକ କହିଲୁ ମୁଁ ହଉ ତୁ ଯାହା ଦେବୁ ନଦବୁ ମୁଁ ସେଇଥିପାଇଁ କହୁଛି ସେ ହଜାର ଭଳିଆ ହେଲେ ତୋର ପାଞ୍ଚଶହ ମୋର ପାଞ୍ଚଶହ ମିଶେଇ ଦେଲେ ଗୋଟେ ଭଲ ଡ୍ରେସ ହବ। ହଉ ମୁଁ ଯାଉଛି। ଯେହେତୁ ଗୋଟେ ଥରେଦବା ନା ଆଉକଣସବୁ ବର୍ଷ ଦଉଛନ୍ତି ଆର ବର୍ଷ ଗୋ ବାହାର ହେଇଛି। ଆଉ କୋଉ ବାଦ ହବ ଯେ ଆଉ ଯିବା ଆମେ ବାଦ
ତ ଯାଇହଉ ଗୋଟେ ଭଲ ଡ୍ରେସ ଟେ ଦେଇ
ହଁ। ରଖୁଛନ୍ତି ସେ ହଉଛି ସେଇଥି ତ ଥିବ ଶଶୁର ମାନେ ରଖୁଛି ପିନ୍ଧିଛନ୍ତି ଆଉ ଛାଡି ନଉନାହାନ୍ତି। ହୁଁ।
ହୁଁ।
ଓ ପହର ଦିନ ପର ଦିନ ଫାଙ୍କା ହବନା କହିଲୁ।
ହଁ ପହର ଦିନ ବି ଫାଙ୍କା ଅଛି ତୁ ଯଦି କହିବୁ ଯିବା ଆଉ କଣ?
ଦାଦାଘର କହିଲୁ କଣ ସ୍କୁଟି ଟା ଦେବି ନା କହିଲୁ।
ହଁ ଦେବେ। ମୁଁ ଏଇଠୁ ନେଇକି ଯିବି ତୁ ବାହାରିକି ଥିବ ବୁଏଲା। ତାପରେ ଯିବା ସାଙ୍ଗ ହେଇକି ସେଠି ଖାଇବା ପିଇବା ତାପରେ ହଉଛି ଡ୍ରେସ କିଣିକି ଆଣିକି ଆସିବା ହାରି ଦଶଟା ବେଳେ ଯଦି ଯିବା ଗୋଟେ ଦିଟା ବେଳକୁ ପଳେଇ ଆସିବା ଆଉ।
କାହିଁକିନା ତାପରେ ତାର ବି ବା ଗୋଟେ ନା ମୁଁ ଗୋଟେ ଭାବୁଛି ଗୋଟେଡ୍ରେସ ଆଣିବି। ତ ସେଇଥି ଯୋଗୁ ଦେଖେ କଣ କରିବା ଆଉ ମୁଁ ବି ଗୋଟେ ଭାବୁଛି ଆଣିବି ହେଲା।
ହୁଁ ହୁଁ। କଥା
ହଁ
ମୁଁ ଶୁଭୁଛି ନା ଆମ କଥା।
ହଁ ଶୁଭୁଛିି।
ଆ ମୋର ଥିଲା ଦିଟା ଫଟୋ ଯୋଉ ଆମର ଅଛି ବନ୍ଦେଇବା ପାଇଁ ଦିଟା ଫଟୋ ଅଛି ଦିଟା ଚିତ୍ର। ବୁଝିଲୁ କି ସେଇ ଚିତ୍ର ଦି ଏଟା ହଉଛି ନେଇକି ଯିବା ହଉଛି ଉ ବନ୍ଧେଇ ଆଣିବା ହଉଛି ସେ ଯୋଉ ଆମର ଯୋଉ ଯୋଉ ଜଣେ ଖୁଡିନାହିଁ ନା ତା ଭାଇ ସେଇଠି ଯୋଉ ଷ୍ଟୁଡିଓ ଟା ଦେଇଛି। ଅବକୃତ୍ୟ ବହିରେ ସେ ବନ୍ଦେଇଲେ କେତେ ଟଙ୍କା ନବ କହିଲୁ ସେ ଗୋଟାର?
ସେଇ ପାନ୍ସଟା ସେମତି ନବ ସେଇ ଭିତରେ ଆଉ ତୁ ଛୋଟ ଯଦି କରିବୁ କମ ନବ, ଆଉ ଯଦି ବଡ ଇଏରେ କରିବୁ ତାହେଲେ ଅଧିକ ନବ ଉ
ଓହୋ ମୁଁ ବି କାଲି ନେଇଥାଆନ୍ତି, ଦେଖିଆ ଯିବା ସେଠିକିରେ ଏ ତା ଦୋକାନକୁ ଦିନେ ଯିବା, ଆଉ ପଚାରିବା ହଉଚି କେତେ ଟଙ୍କା ହଉଚି ବନ୍ଧା ହଉଚି ଆଉ ତାକୁ ଦେଇ ଦେଇକି ଆସିବା ଆଉ ଯୋଉ ଦିନ ଦବ ଯୋଉ ଦିନ ଦ ତ ସେଦିନ ଟିକେ ପୁଣି ସ୍କୁଟି ନେଇକି ପଳେଇବା ନେଇକି ପଳେଇ ଆସିବା ଟିକେ।
ହଁ, ହଁ।
ନେଇ ଅସୁବିଧା ନା କଣ ପାଇଁ ମନା କଲ ପରଦିନର ରଖିଚି ଆଉ ମୁଁ ଯାଉନି ସେ ଦେଖିବା ପ ଚାରିିବା ସେ କେତେ ଟଙ୍କା ନଉଚି? ଆଉ ସେଇ ସିଡିଏ ରେ ଗୋଟେ ଫୋଟ ଉଠେଇ ତୋର ମୋର ଆସିବା ବୁଝିଲୁ।
ଆଉ ତୁ କଣ ଖାଇଥିଲୁ?
ହଁ ତୁ ଖାଇଥିଲୁ। ମୁଁ ଏ ପଖାଳ ଭା ତ ଦିଟା ଖାଇ ଦେଇଚି, ମମି ତାର ଗରମ ଭାତ ବସେଇଚି ହେଇନି।
ଉଁ ହୁଁ।
ଫଖାଳ ଦିଟା ଖାଇଦେଇଥିଲି, ଆଳୁ ମିକଚର୍ ଆଉ ଏମିତି ସବୁ ଉଁ, ଆଳୁ ଭଜା ମୋର ଆଳୁ ଭଲ ଆଉ ସେ ଆଉ ପରିବା ମତ୍ର ତାଙ୍କର ମୋତେ ଭଲ ଲାଗେନି ଅଁ, ଖାଇ ଦେଇଚି ଭାତ ହୁଁ ହେଲେ ଏଁ ଖାଇବି ଆଉ। ଆଚ୍ଛା। କେବଳ ମୁଁ ଆମର ପନିର୍ ତର କାରୀ ଟିକେ କରିଚି ମୋ ବୋଉ ପନିର୍ କରିଚି, ମୁଁ କିନ୍ତୁ କରି ସାରି ଭାତ ଖାଇମି ଅଳ୍ପ ପଖାଳ ଭାତ ଖାଇ ଦେଇଚି, ପନିର୍ ତରକାରୀ କରିଚି, ହେଲେ ଖାଇବି ଆଉ।
ଫଣ୍ଡି ଆଜି କରଚୁ ତାହେଲେ।
ମୋ ବୋଉ କରୁଚି, ମୁଁ ନୁହେଁ।
ହୁଁ ପଠେଇବୁ ଆଜି ତାହେଲେ।
ଭାରି ଖାଉଚୁ।
ତା ମାନେ ତୁ ଖାଇବୁ ମୁଁ ଆଉ ଖାଇବି ନି।
ତୁ ଖାଇବୁ ଆଉ ତୁ ଆସିଲେ ଖାଇବୁ ନା ଆଉ।
କାଇଁକି ପଠେଇ ବୁନୁ ତୁ?
ଇଏ ପଠା ହବନି, କିଏ ନେଇକି ଯିବ ଖାଲି ଏ ଛୁଆ ତ ଦେଖିଲୁ ଆଜିିକାଲି ଛୁଆ ସେତେବେଳେ ଯୁଗର ନା ଆମ ହଉଚି ଜେଜେମାା ହେରିଆ ଯେତେବେଳେ ଯାହା କହୁଥିଲେ ଆଉ ଆମେ ଦୌଡିକି ଯାଇକି କରିଦଉଥୁଲୁ, ସେତେବେଳେ ମାନ କଥା ଆମେ ଏବେ ତ ମୋ ଜେଜେମା ଆଉ ନାହିଁ ମୋ ଜେଜେମା ନାହିଁ ଜେଜେବାପା ଅଛନ୍ତି ଜେଜେମା ନାହିଁ।
ତୁ ଧରିକି ଆସିବୁ, ତୁ ଧରିକି ଆସିବୁ, ସାଙ୍ଗ ପାଇଁ ଏତିକି ଦି କର କରିବୁନୁ ସାଙ୍ଗ ଆଉ କେତେ ଦିନି ମାନେ ବଞ୍ଚିବି କି ନ ବଞ୍ଚିବି ଠିକ ନାଇଁ କି ବାହା ହେଇକି ପଳେଇବି ତୁ ଏତିକି କରିପାରିବୁନି ସାଙ୍ଗ ପାଇଁ।
ଆରେ ତୁ ହେମିତି କାଇଁକି କହୁଚୁ ଲୋ ହୁଁ, ହୁଁ ଭଲ ସାଙ୍ଗଟା ଏମିତି କଥା କଣ କହୁଚୁ, ଆଉ ସେ ଏବେ କହିହେବନା ଅ ହଉଚୁ ଯେ ଭଗବାନଙ୍କର ଇଚ୍ଛା ଯାହା ଥିବ ସେଇୟା ହବ। ଆଉ ଭଗବାନଙ୍କ ବିନା କିଛି ହେଇପାରିବନି। ସବୁବେଳେ ଆମେ ସମସ୍ତଙ୍କର ମଙ୍ଗଳ ଚିନ୍ତା କରିବା ଭଗବାନଙ୍କୁ ଡାକିବା ସମସ୍ତଙ୍କ କେମିତି ଭଲ ହଉ ସମସ୍ତଙ୍କର ସିନା ଭଲ ହେଲେ ଆମର ଭଲ ହବ। ଆଉ ଭଗବାନଙ୍କ ପାଖ। ଆରେ ମୁଁ ଯେତେବେଳେ ଯଉଁଦିନ ଠାକୁରଙ୍କୁ ଡାକେ ମୋ ବୋଉ କହିବ ତୁ ଠାକୁର ପୂଜା କରିଦେ। ଠାକୁର ପୂଜା କରିପାରିବିନି ମୋର ସବୁ ଦିନେ ନା ଫୁଲ ପୁରା ସାଇଜ ରେ ତୋଳିବି ସବୁ ପ୍ରକାର ଫୁଲ ତୋଳିବି ଠାକୁରଙ୍କୁ ପୁରା ସଜେଇବି ବସିକି ଯେତେ ସମୟ ଲାଗୁ ଆ ମୋ ବୋଉ କହିବ ଠାକୁର ପୂଜା କରୁଛୁ ନା ଏଠି କଣ ଶୋଇପଡିଲୁ ମୁଁ କହିଲି ନାମ ଠାକୁରକୁ ପୁରା ପୋଛା ପୋଛି କରି ପୁରା ଫୁଲରେ ପୁରା ସଜେଇ ଦେଇଥିଲି ଯେ ଇୟାକୁ ଆଉ ଠାକୁର ଆଉ ଦେଖା ହାଉନଥିବେ ମ ଭୋଗ ତ ଏତେ ହେଇ ହୁଁ ହୁଁ ଫୁଲ ଏତେ ଆଣୁଛୁ ତ ଯେତେ ସଜଉଛୁ ଘଣ୍ଟାଟା ହେଲା ଆଉ ଠାକୁର ପୋତି ଦଉଛୁ ଦେଖାଯାଉନି ଆଉ ଠାକୁର ପୁରା ପୂଜେଇ ପୂଜା କରିବି ତାଙ୍କୁ ପୁରା ଫଳ ଭୋଗ ଫୋଗ ସବୁ ଦେବି ତାକୁ ପାଣି ଦେବି ଧୂପ ଦିପ ଲଗେଇକି ପୁରା ପୂଜା କରିକି ଆସିଲା ବେଳକୁ ମୋ ବୋଉ ତା ଆଡେ ମୁ ଖାଇବି ଆଉ ମୋ ଭଗ ଯାହା ଠାକୁର ପୂଜା କରିଦେଉଛି ଟିକେ ଭଲ ମତେ ଠାକୁର ପୂଜା କରିବାକୁ ଭଲ ଲାଗେ ଆଉ ଫୁଲ ତୋଳିବାକୁ ଭଲ ଲାଗେ ଫୁଲନା କେତେ ପ୍ରକାର ଫୁଲ ଲଗେଇଛି ଜାଣିଛୁ
ହୁଁ
ବାର ପ୍ରକାର ଫୁଲ ତ ଫୁଲ ମୁଁ ଲଗେଇଚି।
ଓ ମୁଁ ବି ଠାକୁର ପୂଜା କଲେ ସେମିତି ମାନେ ବହୁତ ଲେଟ୍ ହେବ ଯେତେ ଯାହା ହେଲେ ତୁ କରିବୁ ନା ମାନେ ସେଟା ତ ଉଠିବା ପାଇଁ ତତେ ଇଚ୍ଛା ହଵନି ମାନେ କହିବୁ ହଁ ମୋ ସଜଉଥିବି ସେଇ ଠାକୁରଙ୍କୁ ଆଉ ଯେତେ ସୁନ୍ଦର ଲାଗେ ସେତେ ଭଲ
ମୁଁ ବା
ଠାକୁର ଫୁଲରେ ହଁ ଫୁଲରେ ସଜାନ୍ତି ଦେଖା ଦେ
ନା ଆମର ହଉଛି ଅସକା ଫୁଲ ଆଉ ଏଇନା ମଲ୍ଲୀ ଫୁଲ ଏତେ ଫୁଟଉଛି ଯେ ମଲ୍ଲୀ ଫୁଲ ଘର ଆଗନା ମଲଲ୍ଲୀ ଫୁଲ ସବୁ ସଜେଇ ଦେଇେଛି ଖାଲି ହୁଁ ବାସ୍ନାରେ ଘର ଖାଲି ମହକୁଛି ମଲ୍ଲିଲ ଫୁଲ ଆଉ ଇଏ କଲି ଚମ୍ପା ଫୁଲ କାଠ ଦରଟା ଫୁଲ ଆ ଝୁମ୍ପା ମନ୍ଦାର ଆଉ କହନ୍ତି। ନାଲି ମନ୍ଦାର ଗୋଲାପୀ ମନ୍ଦାର ଆଉ ଧଳା ମନ୍ଦାର। ର ଆଉ ଧଳା ଟଗର ଆଉ ଆଉ ଗୋଟେ ରହିଥାଲୋ କି ଫୁଲ ଏଟା ଆଉ କହନ୍ତି ଲଟାକନିଆରୀ ଆଉ ଆଉ କହନ୍ତି ମଧୁମାଳତୀ ଆଉ ଏତେ ପ୍ରକାର ଫୁଲ ତାକୁ ସଜେଇଲା ବେଳକୁ ମାନେ ଘଣ୍ଟେ କି ଦେଢ ଘଣ୍ଟା।
ହୁଁ ହୁଁ।
ହଉ ସେ ଟିଏ ମୋତେ କହିବ ହେଉଛି ଯେତେବେଳେ ଓଷା ବାର ହେବନି କି ମୋ ବୋଉ କହିବ ମୋ ବୋଉ ମତେ। ଛାଡି ଦବ ତୁ ଯା ଠାକୁର ସବୁ ସଜେଇ ସୁଜା ଦେଇକି ଆସେ ମୁଁ ମୋର ପିଠା କରିକି ନେଇକି ଯିବି ସେ ପିଠା କରୁଥିବ ମୁଁ କି ତୁ ପିଠା କରୁଥା ମୁଁ ମୋର ଠାକୁରକୁ ସଜେଇ ମ ତତେ ଭଲ ଲାଗେ ଆଉ। ମୁଇଁ ତୁ ଯାହା ତୁ କରିବେ ମୁଁ ମୋର ସଜଉଛି ଆଉ ସଜେଇକି ଉଁ ମୁଁ ପଳେଇ ଆସିଲି ମୋ ବୋଉ ତାର ଯାଇ ଭୋଗ ଫୋଗ ଦବ।
ଓହୋ।
ହଉ ତୁ ରଖ ମୁଁ ପରେ କଥା ଖାଇବୁ ଟିକେ ହେଲା।
ହଉ ହଉ।